ହ୍ୟାଲୋ।
ହଁ କଣ କରୁଛ?
ବସଛି। ଆପଣ କଣ କରୁଛନ୍ତି?
ମୋର ଆଉ କିଛି କାମ ଧନ୍ଦା ନାହିଁ ବସିଛି ଆଉ।
କିଛି କାମ ଧନ୍ଦା ନାହିଁ?
କିଛି କାମ ନାହିଁ କଣ କରିବି ବସିଛି ଆଉ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି ଖାଲି ଘରେ ଘର ଲୋକ ଟିକେ ଗିରି ଗିରି ହଉଛନ୍ତି ଆଉ।
ଆପଣଙ୍କ ଘର ଲୋକଙ୍କ ଦେହ ଭଲ ନାଇଁ କି କାହାର?
ହଁ ମୁଁ ଖାଲି ବସିଲା ବଳକୁ ଖାଲି ଗେରେ ଗେରେ ହଉଛନ୍ତି।
ଓହୋ ଆପଣଙ୍କ ବସି ବାଟା ତାଙ୍କୁ ଦେଖା ଯାଉନି ନାଁ କି?
ନା ପା ଯମା ଦେଖାଯାଉନି।
ତାହେଲେ ଆପଣ ବସୁଚନ୍ତି କାହିଁକି ଆପଣ ଛିଡ଼ା ହେଇ କିଛି କାମ କରୁନାହାନ୍ତି।
ମୁଁ ସେ କାମ କରିବିନି ବୋଲିି ପା ବସିଛି।
ଓ ଆଚ୍ଛା ତାହେଲେ ଆପଣ ଖଣ୍ଡିଆଟେ।
କଣ? କାମ ଖଣ୍ଡିଆ ଖାଲି ଖଣ୍ଡିଆ ନୁହଁ।
ହଁ ସେଇ କାମ ଖଣ୍ଡିଆ।
ଆଉ ତମେ ବଧେ କାମ କର ଆଉ ନା
ନା ନା ମୁଁ କଣ କାମ କରେ ଆମେ ହଁ ଯେତେଳେ ଦରକାର୍ ପଡ଼ିଲେ ଟିକେ ସାହାଯ୍ୟ କରିଦିଏ ଆଉ।
ଓହୋ ଆଚ୍ଛା ଆଉ କି କି କାମ କର ସବୁ?
କିଛି ନୁହଁ ଖାଲି ବସେ, ଖାଏ, ବୁଲେ, ପାଠ ପଢେ।
ତମେ ତ ପରମ ଖଣ୍ଡିଆ।
ନା ସବୁ କାମ ମତେ ଆସେ।
ଆ ସେଇଟା ବା ପଚାରିଲି କି କି କାମ କର?
କୋଉ କାମ ପ୍ରଥମେ ତମେ କହୁ ନା ଯୋଉାଟା ମୁଁ ଜାଣିଥିବି
ଘର ଘରର କିଛି ଘରର କିଛି କାମ ଯେମିତି କିି ରୋଷେଇ
ହଁ ରୋଷେଇ ମୁଁ ଶିଖିଛି କିନ୍ତୁ ମୁଁ ରୋଷେଇ କରେ ନା। ଫିଷ୍ଟି ଫିଷ୍ଟି ହେଲେ ଆମେ ସାଙ୍ଗସାଥି ମାନେ ସେଇଥିରେ କରିଦିଏ।
ଓହୋ ଘରେ କେବେ ବନେଇନା କିନ୍ତୁ ଫିଷ୍ଟି ହେଲେ ବନାଅ ଆଉ ନା।
ହଁ ଘରେ ବି ଥରେ ଦି ଥରେ ବନେଇଛି ଯା। ଯୋଉଟା ମୁଁ ଯୋଉଟା ବନାଇବାକୁ ଚେଷ୍ଟା କରେ କାହିଁକିନା ଯୋଉଟା ମମି ଶିଖିନି କି ମାମା ଜାଣି ନାହାନ୍ତି। ସେଟା ମୁଁ ବନେଇଦିଏ।
ଓହ ଆଚ୍ଛା ମୋର ଗୋଟେ ଫ୍ରେଣ୍ଡ ଅଛି ମାନେ ବି ଶ୍ୱାସ୍ କର ମାନେ ତା କଥା ତମ କଥା ପୁରା ସେମ୍ ଟୁ ସେମ୍।
ହଁ।
ସିରିଏସ୍ଲି ମାନେ ଗୋଟେ ଫ୍ରେଣ୍ଡ ଅଛି ତା କଥା ତମ କଥା ପୁରା ସେମ୍ ଲାଗୁଛି। ମତେ ଲାଗୁଛି କି ମୁଁ ସେଇ ଫ୍ରେଣ୍ଡ ସହିତ କଥା ହଉଛି କି ଆଉ। ପୁରା ଭଏସ୍ ଟା ହଁ ଭଏସ୍ ଟା ପୁରା ଏକ୍ୟୁରେଟ୍ ଲାଗୁଛି ମୁଁ ସେଇଆ କହିଲି ମତେ ଲାଗୁଛି କି ମୁଁ ତମ ସହିତ କଥା ହଉନି ମୁଁ ସେ ଫ୍ରେଣ୍ଡଙ୍କ ସହିତ କଥା ହେଉଛି। ପୁରା ସେମ୍ ଟୁ ସେମ୍ ମାନେ କେବେ କହିବ ଯଦି ମୁଁ ତମକୁ ତା ଭଏସ୍ ବି ଶୁଣେଇଦେବି ତମେ ମାନେ କ ତମେ ନିଜେ ହିଁ କନଫ୍ୟୁଜ୍ ହେଇଯିବ ଆରେ ଏତେ ସେମ୍ ଭଏସ୍।
ତମେ ଭାବିନିଅ ମୁଁ ସେଇ ବୋଲି।
ହଁ ମୁଁ ସେଇଟା ହିଁ ଭାବିଦଉଛି ସେଇତି ପାଇଁ ତ କ୍ଲୋଜ୍ ଭାବରେ କଥା ହେଇଯାଉଛି।
ଆଉ କଣ ଖାଇଥିଲ କଣ?
ମୁଁ ଆଜି ସକାଳେ ପଖାଳ ଖାଇଥିଲି।
ପଖାଳ ସହିତ ଆଉ କଣ କ? କଣ ସବୁ ସାଇଡ଼ରେ?
ପଖାଳ ସହିତ ଖାଇଥିଲି ହଉଛି ଅ ଆଳୁ କଷା, ଆଉ ହଉଛି ବଢି ଆଉ ବାଦାମର
ଆଉ ଏକା ଏକ ଖାଇଦଲ ନା। ଆଳୁକଷା, ଆଳୁକଷା ଟିକେ ଦେଲନି।
ଆଉ ତୁମକୁ ଡାକିଲି ତମେ ଆସିଲନି ଆଉ ସେଥିପାଇଁ ମୁ ଏକା ଏକା ଖାଇଦେଲି।
ହଉ ଯଦି ଡାକିବ ଆମ ତିନି ଜଣଙ୍କୁ ଏକାଥରେ ଡାକିବା ଆଉ।
ତିନି ଜଣ?
ତିନିଜଣ ମାନେ ଜାଣନା ଯୋଉ ଆମର ରହିଲା ଆମ ନିତେଶ୍ ଆଉ ଉଁ ମ୍ୟାମ୍ ଯୋଉ କାଲି ଯିଏ କଥା ହଉଥିଲା।
ହଁ ହଁ ହଁ ବୁଝିଲି ବୁଝିଲି, ଆଉ ତମେ ଆସ କେବେ ଆମ ଟାଉନ୍ ଆଡେ ଆସ, ମିଶିକି ବୁଲିବାକୁ ଯିବା କୁଆଡେ?
ଓହୋ ମାର୍କେଟ ଆଡେ କେବେ ଗଲେ ତ ଯିବି ଆଉ ହେଲା।
ହଁ ଆମ ଟାଉନ କେବେ ଆସିଚ ତୁମେ?
ହଁ ଯାଏ।
ଆ ଆସ ତ ଆଉ ପଳେଇ ଆସ ରଜରେ ଏଥର ଆସ ବୁଲିବାକୁ ଯିବା କୁଆଡେ ନହେଲେ ଆମ ଘରକୁ ଆସ ରଜରେ।
ଭାବୁଛି ସେୟା, ର ତମେ ଆମ ଆଡେ ଆସୁନ?
ହଁ ମୁଁ ତ ଯିବି ତୁମ ଆଡେ ମୁଁ ଯିବି ଭାବିଛି ବୁଲିବା ପାଇଁ ଆସିଥିନ ମନ୍ଦିର ନୁହଁ। ସେଆଡ଼େ ଯିବେ ଭାବିଛି ଅ ଆଖଣ୍ଡଳ ମଣି।
ଆଖଣ୍ଡଳମଣି ମନ୍ଦିର ଇଆଡ଼ୁ କୁଆଡୁ ଆସିଲା?
ମଣିକ ଯୋଉ କୁହନ୍ତି ମ, ତୁମ ଘରଟା ତ କହିହବନି ନା ପର୍ଟିକୁଲାର ଛାଡ। ସେଇଟା ପଛରେ ଆମେ କଥା ହେଇଯିବା ସେ ବିଷୟରେ, ଆଉ ଏବେ ମୁଁ କଣ କହୁଛି ଶୁଣ ଆଉ ମୁଁ ଯେବେ ଯିବି ତମ ସେଇପଟ ଲାଇନ ନା ତମ ଘରକୁ ଯିବି ଆଉ।
ହଁ କିନ୍ତୁ ଯୋଉ କହିଲ ଠାକୁରଙ୍କ ମନ୍ଦିର ସେ ସେଇ ମାନେ ମନ୍ଦିର ଆମେ ଇଆଡ଼େ ନାହିଁ।
ଓହୋ ଆଚ୍ଛା, ତାହେଲେ ମୁଁ ଭୁଲ୍ କହିଦେଇଛି ଆଉ।
ହଁ ଭୁଲ୍ କହିଦେଇଛି ଆଉ, ସେ ମନ୍ଦିର ଆଉ ନାହିଁ। ତ ଆମେ ଭାବୁଛୁ କେବେ ଯଦି ଯିବୁ ତାହେଲେ ତମେ ଆମେ ତିନି ଜଣଙ୍କୁ ଇନଭାଇଟ୍ କଲେ ତାହେଲେ ଆମେ ତିନି ଜଣ ଯିବୁ।
ହଁ ମୁଁ ତମ ତିନି ଜଣଙ୍କୁ ଇନଭାଇଟ୍ କରୁଛି ତମ ଆସ, ରଜରେ ଆମ ଘର ଆସ ଆଇଦର ଆମ ଯଦି ଆମ ଘରକୁ ଆସିବାକୁ ତମେ କମ୍ଫର୍ଟେବଲ ଫିଲ୍ କରୁନ ତାଲେ ତମେ ଆସ ଆମ ଟାଉନକୁ ଆସ। ଆମେ ଯିବା ମିଶି କୁଆଡେ ବୁଲିବା ପାଇଁ ଯିବା।
ଓକେ ଠିକ୍ ଅଛି, ସେ ବହୁତ ଜାଗା ଭଲ ଭଲ ଜାଗା ଅଛି ଯିବା ବୁଲାବୁଲି କରିବା ଆଉ।
ହଁ।
ଆଉ ପଖାଳ ଖାଇ ଦେଇଛ ଆଜି ଆଉ ନାଁ?
ହଁ ମୁଁ ଆଜି ପଖାଳ ଖାଇଛି, ଖରା ଯୋଉ ଗରମ ହଉଛି ପଖାଳ ନଖାଇଲା ବେଳକୁ ମତେ ଲାଗୁଛିକି ଆ ମୁଁ ଚାଲିଯିବା ଉପରକୁ ଆମେ ଏବେ ଚାଲିଯିବୁ।
ସିରିଏସଲି ମା ମୋ ସାଙ୍ଗ ସାଙ୍ଗ ପୁରା ତମେ। ସିଏ କଣ ମୋ ସାଙ୍ଗ ତମେ ମୋ ସାଙ୍ଗ ହେଇଗଲ ପୁରା।
ବଢିଆ ହେଲା, ଆଉ ବଢିଆ ହେଲା।
ମାନେ ସେ ମୋ ସାଙ୍ଗର ମୋର ଏତେ ମାନେ ଯଉ, ଯୋଉ ସାଙ୍ଗଟା କଥା କହୁଛି ମାନେ ତାର ମୋର ଏତେ କ୍ଲୋଜ ଆଉ ଏତେ ଭଲ ମାନେ
ପୁରା ପା କହୁଛି ପୁରା କପି କରିକି ନେଇଯିବ ଗୋଟେ ଜାଗାରେ ପେଷ୍ଟ କରିଦବ।
ବଢିଆ ହେଲା ତାହେଲେ ତମ ଯଦି କିଛି ଦରକାର ପଡିବ ତାହେଲେ ମୋତେ ସାହାଯ୍ୟ କରିବ ମୁଁ ତମୁ ସାହାଯ୍ୟ କରିବ କାହିଁକ ତା ସାଙ୍ଗ ଭୟସ ଦରକାର କାର ପଡିବ ମତେ କହିବ ମୁ ଦେଇ ଦେବି।
ହଁ ପୁରା ପା କେ ମୁଁ କହୁଛି ବା ମାନେ ତମେ ଆମ ତିନି ଜଣଙ୍କ ଭିତରେ ତମେ ଯାହାକୁ ପଚାର ସମସ୍ତେ କହିବେ।
ପୁରା ସେମ ବୋଲି ଭୟସ କହିଥିବେ ବି ତମକୁ।
ନା ଆ କଁ କହିନାହାନ୍ତି।
ଆ ମତେ ବା କହିଛନ୍ତି ମତେ କହିଲେ କି ବିଶ୍ଵାସ କରବି ଏଇ ଯଉ ସାଙ୍ଗଟା ନାହିଁ ମୁଁ ନ ପୁରା ସେମ୍ ଭଏସ୍ ତୁ କଥା ହ ଜାଣିବୁ ମୁ କନି ଦେଖିଆ। ପଚାରିଲି କଥା ହେବେ ନା ମୋ ସହିତ ମୁଁ ଯ ପଚାରିଲି ତମକୁ କି ପୁରା ଭଏସୁ ମୁଁ ପୁରା କାବା।
ନା ମୋର ବାଲା ରିଚାର୍ଜ କାଲି ସରିଯାଇଥିଲା ଏକରେ ଆ ମୁଁ ହଟସ୍ପଟ ନେଇକ କେେ ପର ପାଖରୁ କଥା ହେବି। ସେଥିପାଇଁ ମୁଁ ହଉଛି ମୋର ଆଉ କଥା ହେଇକି ତାର କାଟ ଦେଲି ମୋ ରାତି ନହ ହେଲାଣି ସେ ଯୋଉ ଛୋଟ ପାଖକୁ ନେଇଥିଲେ ହଟ୍ସ୍ପଟ ସିଏ ପୁଣି ତାଙ୍କ ଘର ପଳେଇ ନା ଆ ମୁ କହିଲ ମୁଁ ସକାଳେ ରିଚାର୍ଜ୍ କଲି। ତାପରେ ମୁଁକହଲି ଦେଖିଆ ଫୋନ ଲଗାଏ।
ହଁ ପାଇ ମୁ ଗୋଟେ ରିଚା ଗୋଟେ ଏମିତିଆ ଗୋଟେ ଜିନିଷ ମାନେ କଣ କହମି ମାନେ ଗୋଟେ ଅବହେଳାରେ ସରିଗଲେ
ତା ଦେ ମୁଁ ଆଉ କଣ କରିବି କାଲି ସରିଗଲା ମୁ ଆଜି ସକାଳେ ରିଚାର୍ଜ୍ଜ୍ କଲି। ନହଲେ ହଇରାଣ ହେଇଯିବାନି ଆମ
ମାନେ ରାତିରେ ବି ସରିଗଲେ ଟିକେ ଯାହା ହେଲେ ବି ଟିକେ ଫୋନ ବି ଟିପି ହବନି ରାତିରେ ସରିଗଲେ ତାପରେ ରାତି ଏଗାରଟା
ହଁ, ମୁଁ ସାନ ଭାଇ କ ତରୁ ଧାର ମାଗିକି ହନେଇ ଟିକେ ଦେଖିଲି ବସିକି ରାତି ଦେଖିକି ଶୋଇଲି।
ମୁଁ ମୋ ବାପାଙ୍କୁ ଫୋନ ନେଇଛିି ହସପ ଟ। ଫୋନ ଟିପି ମେ ରାତିରେ ସରିଯାଇଥିବ ନହେଲେ ମୁଁ ଜମା ରା ରାତିରେ ଟୋଟାଲିକରେନି ଦଶଟା ସାଢ଼େ ଦଶଟା ଏାଗରଟା କିଏ କରିବି ଏକା ସକାଳେ ହେଲେ କରିବି ଆଉ।
ହଁ।
ସତ କଥା କହିବେନ ମୁଁ ହିଁ କରେନି ମୁଁ ଆମ ଘରେ କାନ୍ଦେ।
କାନ୍ଦ ମାନେ କଣ ପାଇଁ?
ଯା ମୋର ଏବେ ବାଲାନ୍ସ ପକେଇକି ଆସିବ।
ଏ ଭଗବାନ କୁନି ଛୁଆ ତମେ। କୁନିଛୁଆ ତମେ କୁନି ଛୁଆ ମୁଁ ବା କୁନି ଛୁଆ କାଲି ସବୁ ମୋ ସହିତ କଥା ହୋଉଥିଲି ସେ ମତେ କହିଲା ତମେ ଗୋଟେ କୁନି ଛୁଆ ମୁ କହଲି କି ତମ କୁ ମାଛରେ କଣ୍ଟା ଛଡେଇ ଆସୁନି। ଆଉ ତମକୁ ଆମେ ଖୋଇଦେଲେ ତମେ ଖାଇବ ତମେ କୁନିଛୁଆ ମୁ କହିନି ହଁ ଆ କୁଛୁଆ ମୁ ଆଉ କଣ କରିବି।
ସତ କଥା ମୁଁ ଖୋଲିକି କହୁଛି ମୁଁ ଆମ ଘରେ କାନ୍ଦେ ମାନେ ମୋ ବାଲାନ୍ସ ସରିଗଲା ମୋ ବାଲାମସ ପକେଇଲନି କାଲି ରା ତି ସାରା ମୁଁ ଫୋନ୍ଟି ପି ସକାଳୁ ମୁ ସକାଳୁ ପୁଣି ମୋ ବାପା ଯାଇକି ବାଲାନସ୍ ପକେଇକି, ବାଲାନ୍ସ ପକେଇବେ।
ହଁ ବଢିଆ ଆ ଆଉ ବଢିଆ ତମେ ଯୋଜନା କରୁଛ ଆଉ ବାଲା
ହଁ। ତାପ ତ ମୁଁ ସେ କଥା କଣ କହୁଛି ମୁଁ ନାନୀ ଆ ବାପା ଯଦି ସବୁବେଳେ ନ ପକେଇବେ ବି ହେଲା ଖାଲି ଫୋନଟିପୁଛୁ ଇଏ କରୁଛୁ ପକେବିନି ମୁଁ ସେଇଠୁ କଣ କରିବି ନା ନାନୀ ଗୋଡତଳେ ପଡିବି ଯାଇକି।
ବଢିଆ ବଢିଆ ଯିଏ ହେଲେ ଯାହାକୁ କହିକି ଗୋଟେ ମୋବାଇଲ ରିଚାର୍ଜ କରିଦେଲେ ହେଲା ଆଉ।
ମାନେ ଭାଇ ଭଉଣୀଙ୍କ କଥା ତମେ ଜାଣିଥିବ ଯେତେ ଇଏ ହେଲେ ବି ସେ ମାନେ
ଆମେ ବଡ ଭଉଣୀ ମାନେ ବଡ ଭାଇ ଭଉଣୀ ମାନେ ଆମ କଥା ଟିକେ ଶୁଣିବେ ଯାହା ବି ହେଲେ। ଆ ମୁଁ ତ ବଡ ଆମ ଘରେ ମୁଁ ବଡ ପା। ଆଉ ମୁଁ କାହା କଥା ଶୁଣିବି ମତେ ଆମ ସାନ ଟୋକା ମତେ ରଖେଇ ଦବ ନି ନନା ଗୋଟେ ରିଚାର୍ଜ କରି
ଯାହାହେଲେ ସିଏ ଟିକେ ମାନେ କୁକୁର ଭଳିଆ ଟିକେ ବିକଳ ଭଳିଆ ହୁଅନ୍ତିନା। ତ ମୁଁ ସେଇଥିପାଇଁ ତାପସ ମନେ କରୁଛି।
ନା ବିକଳ ଭ ମଳିଆ ଜଣେ ଜଣେ ହୁଅନ୍ତି। ଜଣେ ଜଣେ ବିକଳ ଭଳିଆ ହୁଅନ୍ତି ଜଣେ ଜଣେ ଧମକେଇ ପଚାରିବେ ଏଇ ତୁ ଦବୁ ନା ଦବୁନି ଗୋଟେ କଥା କହମି।
ହ ନା ମୁଁ ବିକଳ ଭଳିଆ ମୁଁ ବିକଳ ଭଳିଆ ସବବେଳେ ହୁଏ।
ନା ଆମ ଟୋକା ବିକଳ ଭଳିଆ ହବନି ଆମ ଟୋକା ଧମକେଇବ ଏଇ ତୁ ଦବୁନା ଦବୁନି କହ ଏତେ କଥା ମର କହିବା ନେବି ହଉ ଦଉଚି ତତେ ନେ ନେ। ଯେହେତୁ ଆମର କିଛି ଇନକମ୍ ନାହିଁ ଆମେ ହଉ ବେକାରୀ ହେଇକି ବସଛୁ ଆମେ ଘର ଲୋକଙ୍କ ଠାରୁ ପଇସା ଆନିଲେ ଆମେ ଖର୍ଚ୍ଚ କରିବୁ ଆଉ କଣ କରିବି ସେ ମାଗିଲେ ଆେ ଯେମିତି ପାର ହେଲେ ଗୋଟେ ତାଙ୍କୁ ଦଉ ଆଉ କଣ କରିବା।
ମୋ ନାନୀ ମତେ କହୁଚି ତୁ ରିଚାଜ୍ କରିକି କଣ କରିବୁ ମୁଁ କହିବି କିଛି ନାହିଁ ବେକାର ହେଇକି ବସିଚି ଫୋନ୍ ଟିପିମି ଆଉ କଣ କରିବି।
ଆଉ ଆଜି ତ ଆପଣ କଣ ଖାଇଛନ୍ତି?
ମୁଁ କିଛି ଖାଇ ନାହିଁ ଭାବିଥିଲି କଣ ଖାଇମି ବୋଲି ସକାଳେ ତା ଦେଖିଲେ ଯୋଉ ନିନିଷ୍ଟ ଖାଇବାକୁ ନା ନାଁ ଶତ କଥା ପା କହୁଛି ନିନିଷ୍ଟି ଖାଇବା ହେଇଥିଲା ମୋତେ ଦେଖିକି ଇଛା ହେଲାନି।
ତମେ ବି ନିନିଷ୍ଟି ୱାର୍ଡ ଟା କୁଅ।
ମୋର ଯୋଉ ସେଟା ନ ଖାଇବି ସେଟା ହେଲା ନିନୀଷ୍ଟି।
ଆ ମୁଁ ଯେ ସେବେ କୁଏ ଆମ ଏପଟ କେହି ଜାଣିପାରନ୍ତିନି ମୋ ଅପାର ମୋର ଆମର ଟିକେ ଭଲ କ୍ଲୋଜ ବଣ୍ଡିଗ। ଆମେ ଅପରେ ଆମର ସବୁବେଳେ କଥା ହମୁଁ ହସି ହସି ଗଡି ମୁଁ ସେଥି ହିଁ ମୁଁ ସବବେଳେ କହ ଏଇ ନିଣିଷ୍ଟି ଖାଇବା ଗୁଡା କିଏ ଖାଇବ ଛି।
ହଁ ଆମ ଘରେ ଆଜି ସେ ନି ନୀନିଷ୍ଟି ଖାଇବାକୁ ହେଇଥିଲା ମୁଁ କ ଜମା ଏଇଆକୁ ଖାଇମିନି। ଏଇସବୁ ଖାଇବା ମୁଁ ଖାଇମି ନା ସନ୍ତୁଳା ରୁଟି।
ହଁ ହୁଁ ହୁଁ ଭଲ ଚମତ୍କାର ଖାଇବା ଟା ଆପଣଙ୍କ ଘରେ ଆଜି ହେଇଥିଲା।
ସେଇଟାକୁ ଖାଇବାକୁ ଇଚ୍ଛା ହବ ନା।
ସେଟା ଦେହ ପାଇଁ ଭଲ କିନ୍ତୁ ପାଟି ପାଇଁ ଖରାପ।
ସେଇଆା ପାଟି ପାଇଁ ଭଲ ଲାଗିଲେ ଖାଇବି ନା ଦେହ ପାଇଁଥିଲେ କଣ ହବ। ହୁଁ।
ଦିହଟା ସିନା ଭଲ ରହିଲେ ସବୁ ମନ ଭଲ ରହିବ। ସବୁ ଭଲ ଲାଗିବ ଆଉ ତ ଦେହ ଖରାପ ହେଲେ କଣ କିଛି କ
ମୋ ମା ସେଇଥି ପାଇ କହିଲା ତୋତେ ଖାଲି କଣ ଦରକାର ତୋତେ ଖାଲି ବର୍ଗର ଆଉ ତୋତେ ଖାଲି ଗରମ ଗରମ ପାମ୍ପିଡ଼ି ଚାଟ୍ ଖାଲି ଗୁପଚୁପ୍ ଦେଉଥିବେ। ଏଇଗୁଡା ସବୁ ସକାଳୁ ଦେଲେ ତୁ ଖାଇବୁ ହଁ ଏଇଗୁଡା ଦେଲେ ଖାଇବି।
ଓହୋ ଆଚ୍ଛା ମତେ ପାମ୍ପଡି ଚାଟ ଭଲ ଲାଗେ ନା।
ସିଏ କହିବା କଥା
ହଁ ତାଙ୍କ କଥା କିନ୍ତୁ ମୁଁ ବି କହିଲି ମତେ ମୁମ୍ବର ଓପନ କଥା ମତେ ଭଲ ଲାଗେ ନା।
ନ ଭଲ ଲାଗୁ ନା ନା ମତେ ଭଲ ଲାଗେ ସେମିତି କିଛି ନାହିଁ ମତେ
ନା ନା ମତେ ଭଲ ଲାଗେ ନା ମାନେ ନୁହଜେ ଟୋଟାଲ ମୁ ଖାଏ ନା ମୁଁ ଖାଏ କିନ୍ତୁ ବହୁତ ରେୟାର ମାନେ ଗୋଟେ ପ୍ଲେଟ ଚାଟକୁ ଆମେ ଦି ଜଣ ଖାଇଲେ ବି ମୁଁ କହିବି ହେ ମତେ ଭଲ ଲାଗୁନି ଟିକେ ଟିକେ ମାନ ମୁଁ ଟିକେ ଖାଇବିଁ ମୁ ଖାଇଦିଏ ହଁମ ଟିକେ ଖାଇଦିଏ ଆଉ ଯଦି ବାଧ୍ୟ କରନ୍ତୀ ସାଙ୍ଗମାନେ ଆସିକି ଖାଇଦବ ମ ହଁ ଟିକେ
ଓହୋ ନା ନା ମୁଁ ମୁଁ ହେଲେ ସବୁ ଖାଏ ବାହାର ଜିନିଷ ସବୁ ଖାଏ କେଉଁ ଜିନିଷ ନାହିଁ ମୁଁ ଖାଏ ନା ବାହାର।
ମତେ ଦହିବରା ଟା ବେଶୀ ପସନ୍ଦ ଟିକେ ମତେ ସକାଳ ବେଳା। ଆଉ ରାତ୍ରି ବେଳା ମତେ ପନିର ଷ୍ଟିକ୍ ମସରୁମ ଷ୍ଟିକ୍ ଏଇଗୁଡା ସବୁ ମତେ ଭଲ ଲାଗେ ମୋମୋସ୍ ଏଇଗୁଡା।
ଦହିବରା ଖାଇକି ଯୋଉ ସବୁ ମେଡ଼ିକାଲରେ ପଡ଼ିଥିଲେ।
ହଁ ହଁ।
ତା ଭିତରୁ ମୁଁ ପା ଜଣେ।
ତୁମେ ମେଡ଼ିକାଲ୍ ରେ ପଡ଼ିଥିଲ?
ଆଉ କଣ?
ତୁମେ କଣ ସେଇ ଦୋକାନରୁ ଖାଇଥିଲ କି?
ଦୋକାନ ନୁହଁ ମାନେ ସିଏ ହେଲା ଆମ ଏଇ ପାଖାପାଖି ଲୋକାଲ୍ ପିଲା ମାନେ ଲୋକାଲ୍ ଲୋକ ହେଲା। ତ ସିଏ ଗୋଟେ ଜାଗାରେ ଧରିକି ଠୁଙ୍ଗରେ ବିକନ୍ତି ହାଣ୍ଡିରେ ତ ସେ ସିଏ ଆସନ୍ତି ମୁଁ ସବୁବେଳେ ତାଙ୍କ ପାଖରୁ ଖାଏ ତାଙ୍କର ହାପ୍ ଅଛି।
କୋଉଟା ସେଇ ଲୋକ୍
ହଁ ହଁ ହଁ ସିଏ ଖାଲି ଆମ ଗାଁ ନୁହଁ ସିଏ ସାତ୍ ସାତ ଆଟା ଗାଁ ବେପାର କରନ୍ତି ଯଦି ବେପାର କରନ୍ତି। ତ ମୁଁ ତ ସବୁବେଳେ ଖାଏ ଆଉ ମୋର କମ୍ପଲ୍ସରୀ ପିଠା ଦହିବରା ମୁଁ ଖାଇବି।
ଓ ହୋ। ସେଇଥିପାଇଁ ଖାଇ ଦେଇଚୁ ଆଉ ସେ ଭାଗ୍ୟ ଭଲ ସେମାନେ ଆମ ଗାଁକୁ ଆସନ୍ତି ଆମେ ଖାଇନୁ କି ଆମ ଦେହ ବି ଖରାପେ
ଆମେ ଖାଇ ଦେଇଚୁ ଆଉ ଖାଇ ସାରିଲା ପରେ ମୁଁ ତ ତାପରେ ତ ରାତିରେ ଜର।
ତାଙ୍କ ଉପରେ ତମର ଗୋଟ ଭରସା ଥିବ ନା ସବୁବେଳେ ଆସନ୍ତି ଭାଇ ଗୋଟେ ଖାଇ ଦବା ଦେଖିବା।
ନା ନା ତାପରେ ଆଉ ଗୋଟେ କଥା ସେଦିନ ଦହିବରା ଟା ବି ଭଲ ଲାଗୁନଥିଲା।
ତାଠୁ ଅଧିକ ଫୋପାଡ଼ି ଦେଇଥାନ୍ତ।
ଫୋପାଡ଼ିବି କେମିତି?
ଓ ହୋ ହ ତାପରେ ହଉଚି ହଁ। ତାପରେ ହଉଚି ସେ ଲୋକଟା ଏବେ ଆସୁଚି ନା ବେପାର କରିଆ ପାଇଁ?
ନାଁ ଏବେ ଆଉ ଆସୁନି ଏବେ ଆସିଲେ ତାକୁ ବାନ୍ଧିକି ପିଟିିବି।
ଏବେ ଆସିଲେ ତା ପଖରୁା କେହି ଖାଇବେନି ସତ କଥା।
ଆଉ ଆସିବ ତାର ମୁହଁ ଅଛି ନା।
ହଁ ଥରେ ଖାଇଲେ ଆଉ ମାନେ ଥରେ ଯଦି ଯେହେତୁ ଲୋକଙ୍କୁ ଖରାପ ଖାଇବାକୁ ଦେଇଚ ଆଉ ସେକଣ୍ଡ ଟାଇମ୍ ଆସିଲେ ତା କତିରୁ କେହି ବି ଖାଇବେନି।
ସେକେଣ୍ଡ ଟାଇମ୍ ଆସିବ ତାର ଗୋଟେ ଗୋଟେ ବିବେକ ଅକଲ ଥିବା ଦରକାର୍ ମୋର ଏଇ ଗାଁରେ ଏତେ ଲୋକ ସତ୍ ସତ କଥା ଆମ ଗାଁରେ ବହୁ୍ତ ଲୋକ୍ ଦେହ ଖରାପ ହେଇଚି ତାର ଗୋଟେ ବିବେକ ଅକଲ ଥିବା ଦରକାର ନା ଏ ଗାଁକୁ କୋଉ ମୁହଁ ନେଇକି ଯିବି ବୁଝିପାରୁଚ ନା?